ହେଲୋ
ହାଲୋ କଣ କରୁଛ?
ବଶିଛି।
ହଁ ଆମର ହଉଛି ଆମେ ଚାରି ଭାଇ ଉଁ ଚାରି ଭାଇ ଚାରି ଯା। ଆଉ ଆମେ ଏଠି ଦି ଉଁ ଆମର ଛୁଆ ପିଲା ଆମ ବଡ ଦେଡୁଶୁରଙ୍କର ତିନି ଜଣ ଯୋଡ଼ିଏ ପୁଅ ଗୋଟିଏ ଝିଅ। ଆଉ ତା ତଳେ ଆମର ଆମର ପୁଅଟିଏ ଝିଅଟିଏ। ତାପରେ ଆଉ ଜଣେ ଦିଅର ତାଙ୍କର ତିନୋଟି ଝିଅ। ପୁଅ ନାହିଁ ଆଉ ସାନଙ୍କର ପୁଅଟିଏ ଝିଅ ଟିଏ ଆଉ ନାଇ ଆମେ ସମସ୍ତେ ଅଲଗା ଅଲଗା ହେଇଯାଇଛୁ। ସେ ସେପଟେ ଯାଇକି ଆମର ଅଛି ଜାଗା ଯେ ସେ ଏପଟେ ଦି ଭାଇ ପଳେଇଛନ୍ତି ଆମେ ଏଠି ଦି ଭାଇ ରହିଛୁ। ପୁରୁଣା ଜାଗାରେ ଆମେ ଦି ଭାଇ ରହିଛୁ। ସେମାନେ ନୂଆ ଜାଗାରେ ପଳେଇଛନ୍ତି ଦି ଭାଇ ରହିଛନ୍ତି ଆଉ। ସେମାନେ ତାଙ୍କର ଏକା ଅଲଗା ଅଲଗା ଯେତେବେଳେ ରୋଷେଇ ବାସ କି ଭଲ ମନ୍ଦ ହୁଏ ଯେତେବେଳେ ଉଁ ପୂଜା ପାର୍ବଣ ଆସେ ସେତେବେଳେ ଆମେ ସମସ୍ତେ ଏକାଠି ହଉ। ନହେଲେ ଏକାଠି ହେଇକି ଖିଆ ପିଆ ସମସ୍ତଙ୍କର ପୁଅ ଝିଅ ସମସ୍ତେ ଆସନ୍ତି। ଆମେ ଏକାଠି ହେଇକି ଖାଇବା ପିଇବା ସିଷ୍ଟମ କରୁ ଆଉ। ଆଉ ତମର କଣ କେମିତି ତମ ପରିବାର?
ହଁ ତିନି ଭାଇ ତିନି ଭଉଣୀ। ହଁ ଇଏ ଦେବା। ଭିତରେ ବଡ ମାଣ ଯଦି ଏକକାର କରିବାଛନ୍ତି। - ଆଉ ଦି ନଣନ୍ଦ ଅଛନ୍ତି ବଡ ନଣନ୍ଦଙ୍କର ପୁଅ ଝିଅ ତିନିଟା। ମଝିଆଙ୍କର ଦିଟା ସାନଙ୍କର ପୁଅ ଝିଅ ତିନିଟା। ଆଉ ଦେଢଶୁର ବଡ ଦେଢଶୁର ପୁଅ ଝିଅ ବାହା ହେଇନାହାନ୍ତି। ପୁତୁରା ଝିଆରୀ ଅଛନ୍ତି ସେ ଆଡ ରହୁଛନ୍ତି ସିଆଡେ। ଆଉ ଇଏ ଦି ଭାଇ ଆମର ଗାଁରେ କି ଯିଏ ମଝିଆ ବା ତାଙ୍କର ପୁଅ ଝିଅ ହୋଉଛି ଏ ପୁଅ ଦି ଟା। ଦେଢ଼ଶ ଗୋଟା ମ ଦ ରାସନ ଲତା ହ କଣନ୍ତ ସେ- ମା -ସେ- ର- କ- ଇଏ ରଙ୍ଗ କାମ କରୁଛନ୍ତି ଆଉ।
ଘରେ ବି ବାହାରେ କରନ୍ତି ଗାଁ ବି କରନ୍ତି।
ଗୋଟେ ଲାଇଟ୍ ସାନ ସାନ ବଡ ଯିଏ ଦି ଜଣ ଯାକ ଗୋଟେ ଗାଁରେ ବାହା ହେଇଚୁ ଆଉ। ତା ତଳ ଭଉଣୀର ପୁଅଟେ ଝିଅଟେ। ଆଉ ତା ତଳ ଭଉଣୀରେ ପୁଅଟେ ଝିଅଟେ ମୋର ଝିଅଟେ। ଆଉ ଗୋଟିିଏ ଭାଇ ଆମର ତାଙ୍କର ତାର ପୁଅଟେ ଝିଅଟେ। ଭାଉଜ ଭଲ ଭାଉଜ ବାପା ଏକ୍ସପାର କରି ଯାଇଛନ୍ତି। ମା ଅଛନ୍ତି ଆମର ବି ଦେଇଛନ୍ତି ଜଳଖିଆ ଦୋକାନ ଗୋଟେ। ବୋଉ ଚଲଉଛନ୍ତି ଦୋକାନ ଭାଇ ତାର ବାହାରେ ରହୁଛି। ମୋ ଦି ନମ୍ବର ଭଉଣୀ ଯେ
ହୁଁ।
ହେଲେ ତ ହେଲେ ତମ ବାପ ଘର କଣ କେମିତି ମାନେ?
ହଁ ବାପଘର ଉ ରେ ଆମେ ହଉଚି ଛଅ ଭଉଣୀ। ବାପା ମା ଆଉ ଆମେ ଛଅ ଭଉଣୀ ଗୋଟିଏ ଆମର ଭାଇ। ଆମର ଗୋଟିଏ ଭାଇ ଯେ ଛଅ ଭଉଣୀ ଯାକ ଆମେ ବାହା ହେଇଯାଇଛୁ। ହୁଁ ଗୋଟିଏ ଭାଇ ବି ସେ ତାଙ୍କର ବାହା ହେଇଯାଇଚି। ଛଅ ଭଉଣୀଙ୍କର ବଡ ଭଉଣୀର ହଉଚି ପିଲା ଛୁଆ ତାଙ୍କର ଚାରୋଟି। ପୁଅ ଦିଟି ଝିଅ ଝିଟି। ତା ତଳେ ଭାଇ ତା ତଳେ ଭାଇ ତାଙ୍କର ପୁଅଟିଏ ଝିଅଟିଏ। ତାପରେ ଆଉ ଜଣେ ଭଉଣୀଙ୍କର ତିନୋଟି ଝିଅ। ଆଉ ଜଣେ ତାପରେ ମୋର ଯୋଡିଏ ଝିଅଟିଏ ପୁଅଟି। ଆଉ ତା ତଳ ଭଉଣୀର ଦିଟି ଝିଅ। ତା ତଳ ଭଉଣୀର ଗୋଟିଏ ପୁଅ। ତା ତଳ ଭଉଣୀର ପୁଅଟିଏ ଝିଅଟିଏ। ସେମାନେ ସମସ୍ତେ ବଡ ବଡ ହେଇଗଲେଣି। ଆଉ ବାପା ମା ମରିଗଲେଣି। ଆସିକି ବାପା ମଲେଣି ପନ୍ଦର ବର୍ଷ ହେଲା ମା ମଲେଣୀ ଦଶ ବର୍ଷ ହେଲା। ଏ ଭାଇ ଭାଉଜ ସବୁ ଓଷା ବାର ପୁନେଇ ପର୍ବରେ ଏମିତି ଡାକନ୍ତି। ଆମେ ଯାଉ ସେଠି ସମସ୍ତେ ମଜା କରୁ। ସମସ୍ତେ ସବୁ ଆଡୁ ଆସନ୍ତି ଆଉ ତ ସମସ୍ତେ ଅଲଗା ଅଲଗା ଜାଗାରେ ରହିଛନ୍ତି ନା। କିଏ କାହାକୁ ସାଙ୍ଗ ହେଇ ପାରୁନାହାନ୍ତି। ତେଣୁ ସେମାନେ ଡାକନ୍ତି ଆମକୁ ଆମେ ଓ ଗୋଟେ ହେଲା ଲକ୍ଷ୍ମୀ ପୂଜା। ଲକ୍ଷ୍ମୀ ପୂଜା ସେଟା ଆମ ଘରେ ହୁଏ ଆମ ଘରେ ହୁଏ ଆମର ମାନେ ସବୁ ଆମ ଭାଇ କରନ୍ତି ସିଏ କର୍ତ୍ତା ବସନ୍ତି ଆମ ଭାଉଜ ବି। ତାଙ୍କ କର୍ତ୍ତି ହୁଅନ୍ତି। ସେ ସେଇଠି ଆମର ପୂଜା ହୁଏ ଆମ ଘରେ ପୂଜା ହୁଏ ସେ ଯେମିତି ହେଲେ ଆମକୁ ଡାକନ୍ତି କହନ୍ତି, ଆମେ ଛଅ ଭଉଣୀ ଯାକ ଯାଇକି ପହଞ୍ଚୁ। ସେଠି ଆମର ପୂଜା ହୁଏ ବହୁତ ଆଡମ୍ବରରେ ସହକାରେ ପୂଜା ହୁଏ। ପୂଜା ହେଲେ ତାପରେ ଛଅ ସାତ ଦିନ ଆମେ ସେଇଠି ରହୁ। ଛଅ ସାତ ଦିନ ରହିଲା ପରେ ଆମେ ତାପରେ ଘରକୁ ଜେଝା ଘରକୁ ଯେଝା ଆସୁ ଆଉ। ବହୁତ ବହୁତ ମଜାରେ ସେଠି ମାନେ ହୁଏ। ଭୋଜି ଭାତ ବି ପ୍ରତ୍ୟେକ ଦିନ ଆମର ଘରେ ରୋଷେଇ ନାହିଁ ସାତ ଦିନ ଯାକ। ସେଇଠି ଆମେ ଲକ୍ଷ୍ମୀଙ୍କର ଭୋଗ ପାଇକି ରହୁ। ଆଉ ତମର କେମିତି ଶମ୍ବ ଦଶମୀ ଜାଣିଛ?
ନା ଆମେ ସେଇ ବିଷୟରେ ଜାଣିନୁ ସେଇଟା ଆମେ କେବେ କରିନୁ। ସେପଟରେ ଆମର ସେଇ ଶମ୍ବ ଦଶମି ଦେଖିନି ତମେ ଜାଣିଛ?
ଶମ୍ବ ଦଶମୀ ଜାଣିଛି।
କଣ କରନ୍ତି?
ଆମର କଣ କହିଲେ ସେଇଟା ସୂର୍ଯ୍ୟଙ୍କର ପୂଜା। ସେଇଟା ସୂର୍ଯ୍ୟଙ୍କର ପୂଜା। ଶାମ୍ବ ଦଶମୀ କାରଣ ଏ ପୁଅମାନେ ପୂଜା କରନ୍ତି ନା ଯାହାର ପୁଅ ଝିଅ ଏକରେ ହେଇନଥିବ ଅ ଦୁଇରେ ନହେଲେ ରୋଗ ବାଗ ପାଇଁ ରୋଗ ବାଗ ପାଇଁ ପିଲାମାନଙ୍କ ପାଇଁ ଏ ସେଇଟା କରନ୍ତି ସେ ସେଟାର ଗୋଟେ ଏ ଯୋଉ ବାଇଗଣ ପତ୍ର ଆଉ ଯିଏ ଯାହା ମାନେ ବାଢି ପାଇଲା। କିଏ ବାଢିଲା ମିଠା କିଏ ଖିରି କିଏ ପୁରି। କିଏ ଆ ହୁଁ ଏଇ ଯୋଉ ପିଠା ପଣା। କିଏ ଆରିସା ପିଠା କିଏ କାକିରା ପିଠା ଯିଏ ଯୋଉ ହିସାବ ରେ ଉ ବାଢି ଉ ବାଢି ପାଇଲା ସେଟା ସବୁ କଣ ନା ବଡି ଭୋରୁ ଉଠିବ। ଗାଧୁଆ ମୁଣ୍ଡ କୁଣ୍ଡେଇ ଧୋଇକି ଗାଧୁଆ ପାାଧୁଆ କରିକି ତାପରେ ଯାଇକି ସେ କଣ ସୂର୍ଯ୍ୟ ଯେତେବେଳେ ଆସିବେ ଉଦୟ ହେବେ ସେତେବେଳେ କଣ କରିବ ନା ତମେ ସବୁ ଲାଲ ଫୁଲ। ଲାଲ ଫୁଲ ଆଉ ଭୋଗରାଗ କରିସାରିଥିବ ତାକୁ ନେଇ କଦଳୀ ଯୋଉ ବାଇଗଣ ପତ୍ରରେ ସେଠି ଦବ ଏବଂ ଦାଣ୍ଡରେ ସେଇଟା ଗୋଟେ ଲିପା ହେଇକି ଦାଣ୍ଡରେ ସୂର୍ଯ୍ୟଙ୍କୁ ବଢାଯାଏ। ତାପରେ ସବୁ ପିଲାମାନେ ଯାହା ପାଇଁ ବାଢିଥିବ ସେଇମାନେ ହିଁ ଆସିବେ ସେଠି ଭୋଗରାଗ ଖାଇବେ ଆଉ ସମସ୍ତିଙ୍କି ସମସ୍ତିଙ୍କ ଘର ଉ ମାନେ ସବୁ ପିଲାମାନେ ଏକାଠି ବସିକି ସେଇ ଯୋଉ ଭୋଗକୁ ଖାଆନ୍ତି। ନ ହେଲେ ଯା ଯାହାର ଯେମିତି କରିଥାନ୍ତି ସମସ୍ତେ ବୁଲି ବୁଲି ଖାଇବେ ପୁରୀ କ୍ଷୀରି ସେଇ ଦିନଟି ସେମିତି କଟିଥାଏ ଆଉ ତମର କେମିତି କଣ?
ଶାମ୍ବଦଶମୀ। କେବେ ଦେଖିନି କେବେ ଜାଣିନି ଏ ବିଷୟରେ ଏ ଓଷାଟା କେମତି କଣ ହୁଏ ସେ ବିଷୟରେ ଜାଣିନି କେବେ। ଏ ବିଷୟରେ କିଛି କହିପାରିବିନି କିନ୍ତୁ ଆମର ସେପଟେ ରେ। ଯୋଉ କଣ କହିଲ ନାଗଲ ଚତୁର୍ଥୀ ଓଷା କରନ୍ତି।
ହ କେମିତି ହୁଏ?
ନାଁ ହଉଛି । ଚଉରା ମୋ ଦାଣ୍ଡରେ ଚଉରା ଥିବ ମୋ ଚଉରା ମୁଳରେ ସେ ପିଠାଟା ହୁଏ।
ହ
ସେଟା କଣ କଦଳୀ ଗଛ ନ ରହିବ ହୁଙ୍କା। ତିନି ଦିଲା ହୁଙ୍କା ଥିବ ଉଇ ହଙ୍କା ହେସା ରହିବ। ଏ ଫଳମୂଳ ଯାହା ଯେମିତି ଆଣିବ। ସେ ନାଗ ନାଗୁଣୀ ମୂର୍ ଆଣିବ ପିତ୍ତଳର ନହେଲେ ତମ୍ବାର ହଉ ରୁପାର ହଉ ଯିଏ ଯେମିତି ଆଣିପାରିଲା। ଆଣିକିନା ସେଠୁ ନେଇକିନା ମାନେ ତା ଗୋଟେ । ତମ ବର୍ଷ ସାତରେ ପାଦୁକ ପାଣି ଦିଆହବ କ୍ଷୀର ଦିଆହବ। ସିଏ ନାଗନାଗୁଣି ସେ ଭିତରେ ରହିବେ। ସେ ଭିତରେ ରହିବେ ସେଥିରେ ଫୁଲ ଫୁଲ ସବୁ ଦେବେ ସେ ଗାତ ମାନେ ସିମେଣ୍ଟ ରେ ଯଦି କରଵବି ଭଲ ସେଇଟା କାଣ୍ଡା ରୁହେ କା ମାଟିଟା ଯେହେତୁ ହଁ ପାଣି କ୍ଷୀର ଟାଣି ନବ ସେ ତାହାରୁ ସେଇ ଭିତରେ ରହିବ। ତାପରେ ବ୍ରାହ୍ମଣ ଆସିବ ପୂଜା ଘର ଭୋଗରାଗ ନଡିଆ କଦଳୀ ସେଉ। ଆଉ କମଳା ଆ ଏମିତି ସବୁ ନଵ କ୍ଷୀର। ତା ଧ୍ୱପ ଦୀପ ଉଁ ଆଉ ଗୁଆ ଟେ ରଖିଥିବ ସେଠି ସିଏ ବସେଇବେ। ଆମର ନାଗ ନାଗୁଣୀ ତମେ ଘରୁ ପିତଳର କିଣିଥିବ ଯୋଉ ସେଠେ ଦବ। ହଁ, ମାନେ କଦଳୀରେ କଦଳୀ ପତ୍ର
ହଁ ହଁ
ପରେ କଦଳୀରେ ବି ତିଆରି ହୁଏ। କାଇଁଚ ଦେବ ଆଖିରେ କାଇଁଚ ଗୋଟେ ଥୋଇକିନା। ତାକୁ ନେଇଯିବ ହେରି ଯିବ ବ୍ରାହ୍ମଣ ଆସିକି ପୂଜା କରିବେ। କଲା ପରେ ହେଠୁ ବହି ବି ଅଛି ତାର ବହି ବି ପଢିବେ। ବହି ପଢିକିନା ହେଠୁ ମାନେ ପୂଜା ଯେତେବେଳେ ସରିଲା ହେତଳକୁ ହେଠୁ ସବୁ ବନ୍ଦେଇବେ ନାଗ ନାଗୁଣୀକୁ ବନ୍ଦେଇବେ ଠାକୁରଙ୍କୁ ଇଏ କରିବେ। ତାପରେ ପୁଷ୍ପାଞ୍ଜଳି ଦେବେ, ହେଠୁ ଭୋଗ ନଡିଆ ବାଡ଼ା ହବ। ହବ ଫେ ତା ଭୋଗ ପାଣି ଛଡା ହବ। ଭୋଗ ଛଡେଇକିନା ପାଣି ସମସ୍ତଙ୍କ ପସରାରେ ଆଗ ଦିଆହବ।
ଦିଆହେଲା ପରେ ହେଠୁ ସମସ୍ତେ ରହୁଛି ଯାହା ଯେ ମାନ ଥିବେ ଛୋଟ ଛୁଆ ହଉ ଥିବେ ଦେବେ ହେଠୁ ଭୋଗ ସମସ୍ତଙ୍କୁ ଟିକେ ଟିକେ ଦେଇକିନା। ଯିଏ ଯା ଘରକୁ ହେରି ଆସିବେ ଆସିଲା ପରେ ଘରେ, ହଁ। ରୋଷେଇ କରୁଥିବ ଯଦି ଭାତ ହଉ କି ଯାହା ହଉ ତ ତମେ ଯାହା ତମ ଇଚ୍ଛା। ତମେ କ ଇଏ କରିକିନା ଖାଇବ ଆଉ। କିନ୍ତୁ ସେଇ ଯୋଉ ନାଗ ନାଗୁଣୀ କଦଳୀ ରେ ତିଆରି ଥିବ ତାକୁ ଆଣିକି ନା ପାଣି ରେ ଭସେଇବ।
ହଁ
କ୍ଷୀର ଦିଆ ହେଉଛି ବା। ସେଇଟା ତ ଆଣିବ ସେଥିରୁ ଟିକେ ଟିକେ ସବୁ କାମ ହଉ ଝିଅ ହଉ ତମେ ତମ ସ୍ୱାମୀ ଛୁଆ ସମସ୍ତେ ଆଖିରେ ହଁ ଟିକେ ଟିକେ ସବୁ ମାରିବ ମାରିଲେ ଯେହେତୁ ମାନେ ହେରା କହନ୍ତି କଣ ଆଖିରେ ମାଇଲେ ଆଖି ଦୁଷ୍ଟି ଟିକେ ବଢେ, ଏମତି ସବୁ କହନ୍ତିୁ।
ହୁଁ।